ହ୍ୟାଲୋ।
ହଁ ହ୍ୟାଲୋ।
ଟାଇମ ହେଇଗଲା ବୋଲି ବୋଧେ କଟିଗଲା ନାହିଁ ଦିଦି।
ହଁ।
ଆଚ୍ଛା ଏଟା ଦିଦି ମୁଁ ଯୋଉ ପୁରୀ କଥା ଟା କହିବି ଯୋଉଟା ପୁରୀରେ କଣ ହେଇଥିଲା ସେଟା ହଉ ଛି ମାନେ ଏତେବେଳେ ପନ୍ଦର ଦିନ ପଡିଗଲା ମୋ ମା ବୋଲେ ଯାଇଥିଲା ଫା ଦିନ ମାନେ ଦେଖିପାଇଲାନି ପୁରୀ ମନ୍ଦିରରେ ଜଗନ୍ନାଥ ଠାକୁରଙ୍କୁ କହିଥିଲା କି କହିଲେ ଦେ ଦେଖିପାରିଲାନି କହିଲା ଆଉ ଏଵେ ପୁରୀ ପାଇଁ ଆସିବି ଆଉ ଜମା ପୁରୀ ଠାକୁର ଦେଖିପାରନି ମୁଁ ଜମା ଯିବିନି। ମାନେ ସେ କହିଥିଲେ ସେଇତେବେଳେ ତାପରେ ଦେଖିବ ପନ୍ଦର ଦିନରେ ପୁଣି ପଡିଗଲା ସେ ଟି ପୁରୀ ପଡିଗଲା ସେତେବେଳେ ସେ କଣ କଲା କହିଲୁ ପୁଣି ପୁରୀ ଗଲୁ ଯେତେଳେ ମା ଯାଉ ମାନେ ପୁରୀ ମନ୍ଦିର ପାଖେରେ କିନା ପାଖରେ କି ନା ମାନେ ଯାଉଥିଲା ଦେଖ ମାନେ ଗାଧେଇକି ଆସି ଯାଉଛି ତା ଗୋଡ ମୋଡିଗଲା
ତେ ଯୋଗ ନାହିଁ ଯୋଗ ନାହିଁ ସେ ମନା କରି ଥିଲେ ନା କି ଦେଖି ପାରିବେନି ବୋଲି ତ ସେଥିପାଇଁ ସେ ଦେଖାଦେବେନି ଯେମିତି ହେଲେ
ସେଇ ମାନେ ପୁରା ଗୋଡ ମୋଡି ହେଇଗଲା ଫୁଲିଗଲା ମାନେ ଜଗନ୍ନାଥ ଠାକୁର ମନ୍ଦିର ମାନେ ପୁରା ଆଗ ପାଖରେ କିନା ଫୁଲିଗଲା ମାନେ ମୋଡିଗଲା ପୁରା ଆଉ ମାନେ ଆଉ ଯାଇ ପାରଲାନି ମୋ ମା ସେଇଦିନୁ ଜାଣି ପାଇଲା ସେ ଜଗନ୍ନାଥ ସେ କହିଥିଲେ କି ମନା କଲା କହିଲେ ମୁଁ ଯିବିନି
ମନା କଲା ମାନେ ସେ ହଁ
ଆଉ ଦେଖି ହିଁ ପାଇଲାନି ତାପରେ ଭିତରକୁ ଆଉ ଗ ଗଲାନି
ହଁ ଆମ ଏଠି ସେମିତି ଗୋଟେ ଛୁଆ ଟେ ତାର ବି ସେମିତି ଯିବାକୁ ଇଚ୍ଛା ନଥିଲା ପୁରୀ ମନ୍ଦିର ସେମାନେ ତାଙ୍କ ଘରର ଲୋକ ସମସ୍ତେ ଗଲେ ଆ ତାର ସେ କହିଲା କିି ନା ମୁଁ ଘରେ ରହିବି ମୁଁ ଯିବିନି ତାପରେ ତାଙ୍କ ଘରେ କହିଲ କି ନା ଚାଲେ ଡୋରି ଲାଗିଚି ଚାଲେ ଯାଇକି ବୁଲିକି ପଳେଇ ଆସିବା ମାନେ ସେ ଗଲା ମାନେ ଭିଡ ଭିତରେ ଠାକୁର ସମସ୍ତଙ୍କୁ ଦେଖାାଯାଏ। ତାଙ୍କ ଘର ଲୋକ ସମସ୍ତେ ଦେଖିପାରିଲେ କିନ୍ତୁ ସେଇ ଝି ଝିଅ ଟା ଦେଖି ପାରିଲାନି। କହିଲା କିି ମତେ ଠାର ଦେଖାଦେଲେନି ମୁଁ ମୁଁ କହିଲି ଦେ ଏଟା ଠାକୁରଙ୍କର ଲୀଳା ସିଏ ଚାହୁଁଥିଲେ ତୁ ସେିଏ ଚାହୁଁଥିଲେ ତୁ ଯିବୁ ବୋଲି ତାପରେ ତୁ ଯେତେବେଳେ ମନା କରିଦେଲିୁ ସେ ତାପରେ କଣ କଲେ ନାଇଁ ଇଏତ ଚାହୁଁନି ମୁଁ ମତେ ଦେଖେଇବ ମୁଁ କବେି ତାକୁ ଦେଖାଦେବି। ସେଥିପାଇଁ ସବୁବେଳେ ଠାକୁରଙ୍କ ପାଖରୁ ସଚା ମନରେ ପୁରା ଯାଅ ପୁରା ଭକ୍ତିରେ ଯାଅ ଠାକୁର ଦେଖାଦେବେ।
ହଁ ଜଗନ୍ନାଥ ସତରେ ଅଛନ୍ତି ମୁଁ ସେଇ ଦିନୁ ଜାଣିଗଲି ଜଗନ୍ନାଥ ଅଛ କାରଣ ସେ ପୁରା ଏମିତି ଗୋଡ ମୋଡ଼ି ହେଇଗଲା ଜଣ ମୋଡି ହେଇଗଲା ପୁରା ମକଚି ହେଇଗଲା ଭଲିଆ ହେଇଗଲା ମାନେ ପୁର ଫୁଲିଗଲା। ମ ମା କହିଲା ପୁରା ସେଠି କାନ୍ଦିଲା ମାନେ ପ କହିଲା କହିଲ ମାନେ ମୁ ଜଗନାଥଙ୍କୁ ମନା କରି ଦେଇ ଥିଲ ଦେଖିଲା ବେଳକୁ ସେଇ ପାଇଁ ପନ୍ଦର ଦିନରେ ଡୋରି ଲାଗିଲା। ଆଉ କୁଣ୍ଡେଇଲାଲୁ ଗୋଡ଼ ମୋଡ଼ି ହେଇଗଲା ମାନେ ଆମ ମାନେ ଡୋରି ଯେତେଳେ ଲାଗିବ ସେତେଳେ ଯିବୁ ଯେତେ ଚାହିଁଲେ ଯାଇପାରିବୁନି ମାନେ ବର୍ଷକରେ କୋଉ ଥରେ ପଡେ ଏକାଥରେ ପନ୍ଦର ଦିନ ପରେ
ଲୋକଙ୍କର ତ ଅଛି ହଁ ଲୋକଙ୍କର ତ ଅଛି ମାନେ ଡୋରି ଲାଗୁନାହିଁ ମାନେ ଠାକୁ ର ପୁରୀ ଠାକୁର ଏପର୍ଯ୍ୟନ୍ତ ଦେଖା ଦର୍ଶନ କରିନାହାନ୍ତି। ଆମର ତ ଯାଇ ଯାଇ ଯେତି ଲାଗିଛି ଆମେ ଯେତେଥର ହେଲେ ମୁ ଆମକୁ ତ ପେ ଦଶ ବାର ଥର ଖଣ୍ଡେ ଗଲି
ମୁଁ ମୁଁ ଛୋଟବେଳ ମାନେ ବାପାଙ୍କ ପ୍ରିୟ ଜଗନ୍ନାଥ ଆମର ସକାଳୁ ରାତି ଯାଏ ଜଗନ୍ନାଥ ହିଁ ଲାଗି ଆମେ ବାପା ଯେତେବେଳେ ଆସିବେ ସେ ହାତରେ ବଡ ବ୍ରମି ଯେତେବେଳେ ଆସି ଥିବେ ଏ ଉ ଜଗନ୍ନାଥ ଜଗନ୍ନାଥ ଆଉ କିଛି କିଛି ବିି ତ ମାନେ ସବୁ ସବୁବେଳେ ଜଗନ୍ନାଥ ଯେତେବେଳେ ଫାଙ୍କା ପଡିବ ଜଗନ୍ନାଥ ଜାଣିଛ ନା ସେ ଲି ମୁଁ ମାକ୍ସିମମ୍ ପଚାଶ ଥରରୁ କମ ଯାଇନି ଅଧିକ ହବ ମାନେ ଏତେ ଗଲିଣି।
ଯା ହଉ ତମେ ତ ଥରେ ତ ଯାଇକି ଯାଉଛ। ଆମର ହଁ ମୁଁ ତ ଯାଇଛି
ତମେ ବି ତ ଦଶ ଥର ଯାଇଚ ମୋ ସାଙ୍ଗମାନେ ତ ଅଛନ୍ତି ପୁରୀ ଦେଖିବାକୁ ଚାହୁଁଛନ୍ତି ଥରେ ବି ଯାଇନି
ହଁବା ମୁଁ ସାଙ୍ଗମାନେ ବି ସେମିତି ଅଛନ୍ତି ସେମାନେ ଥରିଏବି ଯାଇନାହାନ୍ତି କିନ୍ତୁ ଦେଖିବାକୁ ଚାହୁଁଛନ୍ତି କଣ ହବ ଦର ଡ଼ୋରି ତ ଲାଗିନି ଡୋରି ଯେପର୍ଯ୍ୟନ୍ତ ନ ଲାଗିନି ସେ ପର୍ଯ୍ୟନ୍ତ ଯାଇପରିବେନି।
ଯାଇ ହିଁ ପାରିବେନି।
ହଁ
କାଲି ପରଦିନ ବଡ ମା ଡାକିଲେ କିନ୍ତୁ ମୁଁ ଗଲିନି। ସକାଳୁ ଭୋର ଭୋର ରଜ ସଇଲା ଭୋର ଭୋର ଡାକିଲି ମୁଁ ଭୋର ଭୋ ବାହାରି ଯାଇ ପାଇଲିନି ସେଇ ଯୋଗୁ ମୁଁ ଯାଇପାରଲିନି ଆଉ।
ଆଛା ହଉ ଟାଇମ ପୁଣି କେବେ ଲାଗିଲେ ପୁଣି ଯିବ ଆଉ
ଯାହା ହୋଉ ତମେ ଜଗନ୍ନା ବୁଲି ଜଗନ୍ନାଥ ଠକୁଙ୍କୁ ବୁଲି କି ଆଇଲ। ତାହାଲେ ମୁଁ ଆଜି ଗୋଟେ ଗୋଟେ ଷ୍ଟାର୍ଟସ ପକେଇଦେବି ଆଉ।
ହଁ ମତେ ତ ମତେ ତ ପୁରୀ ମନ୍ଦିର ବହୁତ ଭଲ ଲାଗେ ତାପରେ ଏଇ ରାତି ବେଳେ ଯିବୁ ଯାଇ କି ବସିିବୁ ସେ ମନ୍ଦିର ପାଖରେ ପବନ ଦୋଉଥିବ ଉଁ ପୁରା ଶାନ୍ତି। ଠାକୁର ମାଦ ସମୁଦ୍ର କୂଳରେ ତ ସବୁବେଳେ ପବନ ଦିଏ ସେଟା କିଛି ନାହିଁ ଠାକୁର ପାଖରେ ବସିବୁ ପା ବହୁ ବଢିଆ ଲାଗେ ସେ ଆମେ ଯୋଉ ଯାଇଥିଲୁ ଠାକୁର ଙ୍କ ରହିଲୁ ବସିଲୁ ବହୁତ ବର୍ଷ
ଏଇ ଏଇ ଯୋଉ ଜଷ୍ଟ ଦି ମାସ ହବ ତଳେ ଆମେ ଯାଇଥିଲୁ ପାଞ୍ଚ ଦିନ ପାଞ୍ଚ ଦିନ ଛଅ ଦିନ ରହିଥିଲୁ ସେ ଭଡା ନେଇକି ଆଉ ତାପରେ ସେଠି ବି ବହୁତ ମାନେ ଥଣ୍ଡା ଲାଗେନି ମାନେ ଯେମତି ଏତେ ଗରମ ବି ଲାଗେନି ନା।
ହଁ ସେଠି ତାପରେ ସେଇଟା ପାଖରେ ସମୁଦ୍ର ଫୂଳ ଅଛି ନା ସେଠି ଜମା ଗରମ ଲାଗିବ ଥଣ୍ଡା ଲାଗିବ।
ହୁଁ ଯୋଉ ଟୁ ତୀର୍ଥକୁ ଯାଉ ମାନେ ଯେମିତି ଆମେ ଯାଇଥିଲୁ କୋରାପୁଟ ତାପରେ ଯାଇଥିଲୁ ଯୋଉ ଅଯୋଧ୍ୟା ଥରେ ଯାଇଥିଲୁ ବୁଲିବା ପାଇଁ ଯାଇଥିଲୁ ତାପରେ ଆସିକି ତାପରେ ପୁରୀ ଯାଉ ମୋରଟେ ତୀର୍ଥ ଭଳିଆ ସ୍ଥାନକୁ ଗଲେ ତାପରେ ଆସିଲେ ପୁରୀ ଯାଆନ୍ତିନି।
ହଁ ହଁ।
ସବୁବେଳେ ପୁରୀ ଯାଉ ଆଉ ତମ ଯୋଉ ଦିଦି ଥିଜିଏ ଯେ କହିଲେ ସିଏ ତା କୁ ମୁଁ କହୁଥିଲି କି ଆମେ ଏଇ ଯୋଉ ଯାଇଥିଲୁ ଥରେ ଏଇ ଯୋଉ ଦି ମାସ ତଳେ ଜମା ମାସ ତଳେ କୋରାପୁଟ ଯାଇଥିଲୁ କୋରାପୁଟ ଯାଇକି ମାନେ ଏମତି ବୁଲାବୁଲି କରିକି ଆ ମୁଁ କହୁଥିଲି ଦିଦିଙ୍କୁ କୋରାପୁଟ ର ଯୋଉ ଡୁମଡୁମ ଥାଏ। ଆଉ ସେଠି ତ ଖାଲି ପାହାଡିଆ ଝରଣା ଏଇଭଳିଆ ହଁ।
ହଁ ଆମ୍ ଚଳଦ୍ ପାହାଡ ଝରଣା
ହଁ ଯୋଉ ଆମ ଓଡିଶାର ସବୁଠୁ ବିଗେଷ୍ଟ ପାହାଡ ଦେଓମାଈ ଦେଓମାଳୀ ଓ ପୂର୍ବ ମନ କହିବନି କେତେ କଷ୍ଟ ଚଢିକି ମାନେ ସେଠି ହଁ ମାନେ ବସଟା ନେଲା ହୁଁ ବସ ଟା ଅଧା ବାଟ ନେଲା ଆଉ ସେ
ବହୁତ ଉଞ୍ଚା ନା ବସ୍ କେତେ ନବ ନହେଲେ ବେଶୀ ଉପରକୁ ଗଲେ ବସ ଓଲଟି ପଡିବ
ନା ନା ଯୋଉ ତାଙ୍କର ଯୋଉ ଆମେ ଯୋଉଟେ ଯୋଉ ଟ୍ରାଭେଲର ଟା ଇଏ କରିଥିଲୁ ତିରିଶ ହଜାର ନେଲା ମାନେ ସେମିତି ପୁରା ଆମେ ସୁସାଇଟି ଅନୁସାରେ ଯାଇଥିଲ ନା। ବୋହୁତ ଗୁଡ଼େ ମେମ୍ବର ଥିଲେ ତ ସେ ସିଏ ପୁରା ନେଲା ଅଧା ବାଟ ତାପରେ ଯୋଉ ରାସ୍ତାଟା ହେଇନି ନଥିଲା ତିନି ପା ତିନି କିଲୋମିଟର ହବ ରାସ୍ତା ହେଇନି ଉପରେ ମେନ୍ ପାହାଡ ଉପରକୁ। ସେଇଠିକି ସେ ତିନି କିଲୋମିଟର ଯ ହଁ ତିନି ନୁହଁ ଅଢେଇ କିଲୋମିଟର ହବ ହଁ ଭାରି କଷ୍ଟ।
ମାନେ ସେଟା କଣ ପାଞ୍ଚ ଟାଇପ୍ ର ଅଛି ନା ମାନେ ଏମିତି ଉଠାଣିଆ ଟାଇପ୍ ର ଥିଲା?
ଉଠାଣିଆ ଟାଇପ୍ ର ଅଛି କିନ୍ତ ଟିକେ ଟିକ ଭଙ୍ଗି ଭାଙ୍ଗି ମାନେ ଖା ଏମ ଚାଲିଯିବା ପାଇଁ ଟିକେ ପାହାଡଳିଆ ମାନେ ଟିକେ ସାଇଜି ହେଇଚି ଆଉ।
ଓହୋ ଯା ହୋଉ ତମେ ଯାଇଙ୍କି ଟିରାଣୁ ବୁଲିକି ଆସିଛ ଆଉ। ଦୂର ବାଟ ଆମେ କେବେ ଯାଇନୁ। ବଲାଙ୍ଗୀର ଯାଇଥିଲୁ ଥରେ ଯୋଉ ଆମ ଦାଦାଙ୍କ ଘର ଜଣେ ଅଛି ସେଠି ସେ ରହିକି ନୁରସିଂହନାଥ ହରିଶଙ୍କର ଯାଇକି ବୁଲିକି ସବୁ ଆସିଥିଲି ଆଉ ବେଶୀ
କୋ ବଲାଙ୍ଗୀର କୋଉଠି କୋଉଠି ବୁଲିଚ?
ବଲାଙ୍ଗୀର ଏଇ ତ ହରିଶଙ୍କର ଯାଇଛୁଁ ଶ୍ରୀଂନାଥ ଯାଇଛୁ ଏଇ ଦିଟା ଜାଗା ହିଁ ଯାଇଛୁ।
ନୃସିଂହ ନାଥ ମନେ ପଡିଛି ଗଲା ଭଳିଆ ଟିକେ ସେ ମାନେ ଏଇଟା ଶୁଣିଲାଳିଆ ଲାଗୁଚି।
ସେଥିବି ସେମିତି ଝରଣା ହରିଶଙ୍କରେ ଝରଣା ମା ଥିଲା ସେଠି ଆମେ ଗାଦ ଗାଦି କରିକି ଠାକୁର ଦର୍ଶନ କରିକି ଆସିଲୁ। ତାପରେ ଆସିକି ନୃସିଂହନାଥ ବୁ ସେଠି ବି ଝରଣା ନୃସିଂହନାଥ ଝରଣା ଆଉ କଣ ସୀତା ହଁ ଗୋଟେ କଣ ଅଛି ସେଠି
ଏନ୍ତୁଡ଼ିଶାଳ ନା କଣ?
ହଁ ହଁ ସୀତାରନ ଏମିତି କିଛି ଗୋଟେ ଅଛି। ଭଲ ଲାଗିଲା ଜଗତ ଯେ ସେପଟ ପଟ ଏରିଆ ସବୁ ବଣ ଜଙ୍ଗଲ ଏରିଆ।
ଦିଦି କମ୍ ମାନେ କଥା ହେଇସାରିଲା ପରେ ମୁଁ ତମକୁ ଦେଖିବା ମୁ ଇନ୍ ମ ଓଟେଇ ଦେବି ତ ଦେଖିଦବ ମୁଁ ଯାଇଥିଲି ବୋଲି
ଆଚ୍ଛା ହ ହଁ ପଠେଇବ ମୁ ଦେଖିବି ଆଉ
ଆଉ ସନ୍ଧ୍ୟାବେଳେ କଣ ଖାଇଲ?
ସନ୍ଧ୍ୟାବେଳେ ମୁଁ ଖାଇନି ପାସ୍ତା ଟିକେ ବନା ହଉଛି ପାସ୍ତା ଖାଇବି ଆଉ ତମେ କଣ ପାସ୍ ନ ପାସ୍ତା ପାସ୍ତା। ହଁ ନାଇଁ ଏବେ ଏଇ ଦି ଦି ଦିନ ତଳେ ଆମର ଭୋଜି ଗଲା ହେଇଥିଲା ଖାଇଥିଲୁ। ପାସ୍ ଆଉ କଣ ଘରେ ପାସ୍ କର ଖାଇବୁ
କଣଥିଲା କଣ ପାଇଁ ବୁଝିଥିଲେ କି?
ଉ ହୁଉଛି ମୋ ଦାଦାଙ୍କ ପୁଅ ର ଜନ୍ମଦିନ ଥିଲା। ଘରେ ତ ମେନ୍ଚେ ଲୋକ ହଁ। ମେଞ୍ଚେ ଲୋକ ତାପରେ ଠାକୁରଙ୍କ ଦଵା ଆମର ଗୋଟେ ଗ୍ରାମ ଦେବତୀ ଠାକୁର ଅଛି ତ ସେଇଠିକି ଆମେ ସେଇଠି ଆମେ ଭୋଜି ଦେଇଦେଲୁ ଭୋଜି ସେଇଠି ହେଲା ରାତିରେ ଏଇଠି କୀର୍ତ୍ତନ ହେଲା ଆ ପୁଣି ପୁରୀ ପୁୀ ହେଲା ଆଉ
ଗ୍ରାମ ଦେବି ଅଛନ୍ତି ମାନେ ହଁ ମତେ ଦିଦି କୋହୁଥିଲେ ସେଠି ଅ
ହଁ ଆମ ରାସ୍ତା ସେପଟେ ଅଛି ଗ୍ରାମ ଦେବତି ଆମେ ଯାଉ ଯାଇକି ହଁ ଯାଇକି ସବୁବେଳେ ବି ଆମେ ଯାଉ ଯାଇକି ସନ୍ଧ୍ୟା ବେଳେ ଆଉ ସକାଳେ ଆଳତି ଦେଖିକି ଆସୁ।
ହୁଁ ଦିଦି ସେ ଦିଦିଙ୍କ ଭଳି ତମେ ବିେ ଠାକୁରଙ୍କ ଭ ତ ଯେ ସବୁବେଳେ ଯାଉଛ ନା।
ହଁ ଭଲ ଲାଗେ ଯିବା ପାଇଁ ସେଠି ତାପରେ ସେଠି ପୁରା ଫାଙ୍କା ଜାଗା। ପବନ ପୁରା ବଢ଼ିଆସେ ଦଉଥିବ ଯାଇକି ବସ କି ଆସିବୁ ଭଲ ଲାଗେ ଆଉ ଦେଖିକି।
ଯାହାେଲେ ଠାକୁର ମଙ୍କୁ ଗଲେ ଭଲ ଲାଗେ ମୁଁ ଏତେ ଯାଏନି ଦିଦି ମତେ କେମିତି କହିଲେ କି ଯୋଉ ଠାକୁର ବା କଲେ ବହୁତ ଭଲ ଲାଗେଇ ମୁଁ ବି ଦେଖିବା କାଲି ପନଳୁ ମୁଁ ବି ଟ୍ରାଏ କରିବି ଯିବା ପାଇଁ ଟିକେ
ହଁ ଯିବ ଦେଖିବ ଠାକୁର ପାଖରେ ବସିବ କିଛି ନାହିଁ ଅଧ ଘଣ୍ଟେ ବସିକି ଆସିବ। ମନ ପୁରା ଶାନ୍ତି ଲାଗିବ ଏପଟେ ଘରେ ବସ ବସିଲେ କିଛି ନାହିଁ ମୁଣ୍ଡ ରେ ଇଆଡୁ ସିଆଡୁ ପଶି ସେମିତି ହେଲେ ଆପଣଙ୍କରେ ଜୀବ ଯୁଟା ମନ ପୁରା ମନ ପୁରା ଶାନ୍ତି ହବ ବସିକି ପୁରା ଆସିବ।
ଆଉ ମୁଁ ତ ହେଲେ କମ ଖାଲି ସନ୍ଧ୍ୟା ବେଳେ ସେଇ ଯୋଉ ଉଁ ହଁ ଯୋଉ ଚପ୍ କହୁଥିଲି ସେ ଚପ୍ କଣ ଦହିବରାଟି ଖାଇଚି ଆଉ ତମେ ଦିଦି କଣ ଖାଇଲ ମାନେ ଟିକେ ବାସ୍ତା ଖାଇବ ଏବେ।
ଖାଇବି ଖାଇନି ଦିଦି ମୋ ବଡ଼ ଦିଦି ଅଛି ସେ କରୁଚି
ହ ସ ସନ୍ଧ୍ୟା ବେଳେ ଚା ଫା ପିଉନା
ନା ମୋର ଚା ଅଭ୍ୟାସ ନାହିଁ ସେମିତି ମୁଁ ଯଦି ଯେବେ ଚା ବନେଇବି ତେବେ ପିଇବି ମୋ ମମି ମତେ କିଏ ଚା କରିକି ଦେ
ଦଦି ତମେ ଚା ପିଅନି ତମେ ବହୁତ ପରିବା ଫରିବା ଖାଉଚ ତମେ ତମେ ଜମା ଚା ପିଅନି ସତ ତ ମୋ କଥା ମାନ ଜମା ପିଅନି ଯଦି ନ ପିଉଚ ପିଅନି।
ସେମିତି ସବୁବେଳେ ପିଏନି ଯଦି ମତେ ମମି କେବେ କହିଥିବ କି ତୁ ଟିକେ ବନେଇଦେ ମୁଁ ଟିକେ ଚା ଟା ସ୍ପେଶାଲ ବି ବନାଏ ପୁରା ଅଦା ଅଳେଇଚ ସବୁ ପକେଇକି ଭଲସେ ଆ ବନାଏ ତ ସେଇଟା ସମସ୍ତଙ୍କୁ ଭଲ ଲାଗେ ତ ମୁଁ ବନେଇଛି ଯେହେତୁ ମୁଁ ପିଉ ନ ପିଇଲେ ମୋ ମନ ତ ଶାନ୍ତି ହବନି। ତ ମୁଁ ଟିକେ ପିଏ ଆମ ଘରେ ସମସ୍ତଙ୍କୁ ଦିଏ ଆଉ ନହେଲେ ଯେବେ ମୁଁ ନ ବନେଇଲି ଘରେ କିଏ ବନେଇଲେ ତାହେନେ ମୁଁ ଚା ପିଏନି।
ମତେ ମମି ବି କୁଏ କିି ଚା ବିସ୍କୁଟ ଖା ମତେ ଭଲ ଲାଗେନା ଖାଇବା ପାଇଁ କି କି ପିଇବା ପାଇଁ।
ଓହୋ।
ତ ମ୍ୟାଗି ଏମିତି ହେଲେ ମୋର ଭଲ।
ଆଉ ପାସ୍ତା ଦିଦି କେମିତି କଣ ଆଜି କଣ ପାସ୍ତା ହଉଚି?
ହଁ ଆଜି ଆମର ପାସ୍ତା ହଉଚି ଛୁଆ ସବୁ କହିଲେ ତ ଆମ ଘରେ ସବୁ କୁଣିଆ ଅଛନ୍ତି ନା ସେ ଛୁଆ ସବୁ ଅଛନ୍ତି ପିଇସି ମାନଙ୍କ ଝିଅ ସବୁ ଝିଅ ପୁଅ ସବୁ ଅଛନ୍ତି। ସେ ସବୁ କହିଲେ କି ଖାଇବେ ବୋଲି ସେଥିପାଇଁ ହଉଚି ଆଉ।
ଆଉ ତମର ତ ଦିଦି ବହୁତୁ ବଡ଼ ଫ୍ୟାମିଲି ଆଉ ତମକୁ ତ ଏଲନ କେବେ ଫିଲ୍ ବି ହଉନଥିବ ନା!
ନା ନା ତାପରେ ଏ ଏବେ ସିନା ଏବେ ସିନା କୁଣିଆ ମାନେ ସବୁ ଅଛନ୍ତି କିନ୍ତୁ ତାପରେ ଆଉ ସବୁ ପଳେଇବେ ମୋ ଦିଦି ବାହାରେ ରହିିକି ପଢୁଛି ଆଉ ଆମ ପୁଅ ବି ସେଇ ବାହାରେ ରହିକି ପଢୁଛି ମୋ ଭାଇ ଆଉ ହଁ ତ ମୁଁ ଘରେ ଏକୁଟିଏ ମୋର ତ ଏଇ କଲେଜ୍ ଏବେ ସରିଗଲା ମୁଁ ବି ଏବେ କୋଉଠି ଦେଖିକି ବାହାରକୁ ଯାଇକି ପାଠ ପଢିବି କାରଣ ଘରେ ରହିଲେ ପାଠ ପଢିବାକୁ ଜମା ଇଚ୍ଛା ହଉନି। ଆଉ ହଁ ମୋର ଏବେ ପ୍ଲସ୍ ଥ୍ରୀ ସରିଗଲା। ହଁ ହଁ ସରିଲାଣି ଆଉ ମୁଁ ବସିଛି ଦେଖିବା ଆଉ କୋଉଠି ଯାଇକି କନ୍ କରିବି ନହେଲେ ଆଉ ଘରେ ବସିଲେ ଆଉ ତାପରେ ଏଠି ଏକୁଟିଆ ଏବେ ହି କୁଣିଆ ମାନେ ଅଛନ୍ତି ତାପରେ ସେମାନେ ପ ପଳେଇଲେ ପୁଣି ଆମ ଘରେ ମୋ ମମି, ମୁଁ, ବାପା, ମା ଚାରି ଜଣ ହେଇଯିବୁ।
ପ୍ଲସ୍ ଥ୍ରି ସଇଲା ମାନେ ମୋ ନାନାଙ୍କ ବ୍ୟାଚ୍ ଆଉ।
ଓ ତମ ନାନାଙ୍କର ବି ସରିଲା କି?
ହଁ ତାଙ୍କର ସଇଲା।
ଆଚ୍ଛା ହଁ ନା କୋଉ କଲେଜ୍ ରେ ପଢୁଥିଲେ?
ଧର୍ମଶାଳାରେ ପଢୁଥିଲେ।
ଏଇ ଆମ ଜାରକା ହଁ ଆଛା।
ଆଉ ପାସ୍ତା ଟା କେମିତି ହୁଏ ମୁଁ ପାସ୍ ସ୍ତା କେବେ ମାନେ ଖାଇଚି ମୋ ଭାଉଜ କହୁଥିଲେ କିନ୍ତୁ କେମିତି ହୁଏ ମୁଁ ଜାଣିନି ହେଇଟା।
କିଛି ନାହିଁ ତାକୁ ପାସ୍ତାଟା କୁ ଆଗେ ସିଝେଇ ଦବ ଗରମ ପାଣିରେ ଗ୍ୟାସ ରେ ବଷେଇ ବି ସିଜେଇ ଦବ ସେ ସିଝି ଗଲା ପରେ ତା ଏପଟେ ଏପଟେ ସିଏ ସିଝୁଥିବା ଭିତରେ ଏପଟେ ପିଆଜ ଆଉ ଉ ଅଦ ଉଁ ଯୋଉ କଣ ରସୁଣ ଆଉ ଟମାଟୋ କାଟି ଦେଇକି ରଖ ରଖିକି ରଖିଦବ ସେପଟେ ସିଏ ସିଝିଗଲେ ତାକୁ ଉଁ ଗାଳି ଦବ ମାନେ ଗରମ ପାଣିତକ ବାହାର କରିଦେଇ ତାକୁ ଇ ଏଗୁଡା ବାହାର କରିଦବ ହଁ ତାପରେ ଗ୍ୟାସ ରେ ତେଲ ପ ହେଇକି ତ ତ ପିଆଜ ରସୁଣ ଇଏ ସମସ୍ତଙ୍କୁ ଏମିତି ଘାଣ୍ଟି ଦବ ତାପରେ ଟମାଟୋ ସକ୍ସ ପକେଇଦବ ପିଆଜ ଟିକେ ହେଇଗଲା ପରେ ଟମାଟୋ ସକ୍ସ ଟିକେ ପକେଇଦବ ଟିକେ ନୁହେଁ ବହୁତ ଜାଣିକି ପଡିବ। ଆ ସେଟା ଯା ଟମାଟୋ ସସ୍ସ ନହେଲେ ସେଇଟା ଭଲ ଲାଗିବନି ଟମାଟୋ ସକ୍ସ ସୋୟା ସକ୍ସ
ଯେମିତି ଅ ସେଇ ଭଳିଆ?
ହଁ ସୋୟା ସକ୍ସ ଆଉ ପକେଇଦବ ପକେଇଦଲା ପରେ ସରିଲା ତାପରେ ତାଦେହରେ ପକେଇ କରିଦବ ଆଉ ହେଇଗଲା ଆଉ ବେଶୀ ସହଜ କିଛି ବି ହଁ ସକ୍ସ ଟା କିନ୍ତୁ ଆ ଦେହେରେ ମେଞ୍ଚେ ଦରକାର ହଁ ନ ପକେଇଲେ ଭଲ ଲାଗିବନି ତାପରେ ଆ ମସ ତା ମସଲା ବି ଅଛି ଯୋଉ ଇଏ ମସଲା ଆମର ଚାଟ ମ ନାଇଁ ଯୋଉ ପାସ୍ତା ମସଲା ବି ଅଛି ସେଟା ବି ପକେଇବ ନହେଲେ ସେତେଳେ